ହ୍ୟାଲୋ!
ଜୟ ଜଗନ୍ନାଥ, ରାଧେ ରାଧେ। ଦିଦି କେମିତି ଅଛ?
ବହୁତ ଭଲ ଅଛି, ତୁ ଭାଉଜରୁ ଦିଦି?
ଏ ହୁଣ୍ଡାଗାଣ୍ଡୀଆ। ଆଉଦ ଆଉ ଦିଦି ଏତେ ଦିନ ପରେ ମନ ପଇଲା?
ହଁ ତମର ତ ଡେଲ୍ ଡେଲି ମନେ ପଡୁଛି ନା? ଡେଲି ଡେଲି ମତେ କଲ କରୁଛ।
ଆରେ ଦିଦି ଦିଦି ମୋର ବାଲାନ୍ସ ସରିଯାଇଥିଲା ବୁଝିଲେ। ତାପରେ ମୁଁ କହିଲି ଏକାଥରେ ଏ ନାଇଁ ନାଇଁ ସତରେ ମୋର ବାଲାନ୍ସ ସରିଯାଇଥିଲା ହେଲା ରି
ତମେ ପା ଖାଲି ବୁଲୁଛ, ମାମୁ ଘରକୁ ଯାାଉଛ ରଜରେ ବୁଲୁଛ ମନେ କାଇଁ ପକେଇବ?
ନା ନା ମାମୁ ଘରକୁ ଯାଇଥିଲି ତାପରେ ହେଠୁ ଭାଇର ଯୋଉ ଆନ ଯୋଉ ଭୋ ଯୋଉ ଇଏ ହେଲା ଲା ପଲେଇଆଇଲି ହେଲା। ତାପରେ ମୁଁ ଆସିକି ମୁଁ କହିଲି ନାଇ ଭାଉଜକୁ ଯାଉଛି ଟିକେ କଲ ଲଗାଏ। ତାପରେ ରିଚାର୍ଜ ସରି ଯାଇଥିଲା ମୁଁ ଆଉ କାହାକୁ କଲ୍ କରୁନଥିଲି, ମୁଁ କହିଲି ରିଚାର୍ଜ କଲେ କରିବି ବାଲାନ୍ସ ପକେଇଲେ କଲ୍ କରିବି ହେଲା। ବାଲାନ୍ସ ପକେଇ କରିବାର। ଉଁ ଆଜି ଖାଇଛି ଭାତ, ଡାଲି, ମାଛ ଛେଚଡା ମାଛ ତକାରି। ଆଉ ଚୁଙ୍ଗୁଡି ଚୁଙ୍ଗୁଡି ଛେଚେଡା ଏଇଆଉ, ଆଉ ତୁମେ କଣ ଖା ଖାଇଚ ଆଜି?
ନିରାମିଷ ହେଇଥିଲା ଆଉ ପୁଣି କଣ ଆମିଷ ଭୋଜନ କଲଣି କି?
ଅ ହଁ ଆମିଷ ତ ମୁଁ କେବେଠାରୁ ହେଇଗଲିଣି ଖାଇଲିଣି।
ହେଇଛି ଭାତ, ଡାଲି ହଁ ଭଲ ଅଛି।
ଓହୋ ବହୁତ ଭଲରେ ଅଛ ନା? ମୋ ଦେହ ଏବେ ବହୁତ ଭଲ ଅଛି।
ହେଲା
ହୁଁ ଦେହ ପୁରା ଭଲ ହେଇଗଲା, ଆପଣଙ୍କର ଟିକେ ନେଟୱର୍କ ପ୍ରୋବ୍ଲେମ ରହୁଛି ବୋଧେ ଆପଣଙ୍କ ଭ ସେଟା କଣ କଟି କଟି ଶୁଭୁଛି।
ନାଇଁ ନାଇଁ ମତେ ତ ତମ ଭୟସ ଠିକ ଠାକ ଶୁଭୁଛି।
ଓହୋ ହ ହଁ ଆଉ ଦେହ ତୁମର ଭଲ ଅଛି ନା?
ହଁ ମୋ ଦେହ ଭଲ ଅଛି।
ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି, ଆଉ ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ଆମର ବାଇଶ ପଚିଶ ଜଣ ରହୁ ହେଲା। ଆମର ଜଏଣ୍ଟ ଫାମିଲି, ହଁ। ଉ ମିଳିମିଶିକି ରୁହ ତମ ଘରେ କେତେ ଜଣ ଅଛନ୍ତି?
ହଁ ମାନେ ମୋ ବାପ ଘରେ ଆମେ ଚାରି ଜଣ ଆଉ ମୋ ଶାଶୁଘରେ ଆମେ ଜଏଣ୍ଟ ଫାମିଲ ସେଇ ପଚିଶ ରୁ ତିରିଶ ଭି
ଦିଦି ତମେ କେତେବେଳେ ବାହା ହେଇଯାଇଛ ମତେ ଟିକେ ଡାକିନା? ତମ ବାଘରକୁ ତମକୁ ଯାଇଥାନ୍ତି, ଆଜି ମନ ପାଇଲା ନଗେଇ ଦେଇଛ।
ଜଲଦି ଜଲଦିରେ ବାହାଘର ଟା ହେଇଗଲା ନା।
ଯେ ଯେ ଦିଦି ଯେତେ ଜଲଦି ବାହାଘର ହେଲେବି ଟିକେ ଡାକିବା କଥା ନା ଏତେ ଦିନ ପରେ ମନ ପକେଇ ଯେମିତି ଫୋନ କଲେ ସେମତି ଟିକେ କଲ କରିଥିଲେ ମୁଁ ଯାଇଥାନ୍ତି।
ହଉ ହଉ ତମର ଏବେ ବି ଆସ ଭାରି ମୋର ଶାଶୂ ଘର ଠିକି କିଛି ପ୍ରୋବ୍ଲେମ ନାଁ ନାଁ
ହଉ ଆଉ ତମକୁ ଖାଇବା ଭିତରେ କୋଉ ଖାଇବାଟା ବେଶୀ ଭଲ ଲାଗେ କହିଲ?
ଅ ହଁ।
ହଁ ତମକୁ ତ ସବୁ ଲାଗେ ଏଇଟା ମୁଁ ବି ଜାଣିଛି ଆଗରୁ ଥରେ କଥା କଥା ହେଲା ବେଳେ ପଚାରିଥିଲି ମନେ ନାହିଁ।
ହଁ ତମକୁ କଣ ଭଲ ଲାଗେ ମଟନ?
ହଁ ମତେ ବି ମଟନ ଭଲଲାଗେ। ନାଇଁ ମଟନ୍‌ ଏତେ ନୁହଁ ଚଳିବ ଆଉ କିନ୍ତୁ ସବୁଠାରୁ ଭଲ ଲାଗେ ପଖାଳ।
ଉଷୁନା ଭାତ, ଆଳୁ ଚକଟା, ବଢି ଚୁରା।
ହୁଁ ଆଉ ତମକୁ ଦେଶୀ ମାଛ ଭଲ ଲାଗେନା ଭଲଲାଗେନା ନଈ ମାଛ?
ହଁ ମତେ ଆମର ଛତୁ ବି ବହୁତ ଭଲ ଲାଗେ ଏବେ ବର୍ଷା ହଉଛି ନା ଛ ଛତୁ ହୋଉଥିବ ସେପଟେ।
ହୁଁ ହୁଁ ବହୁତ ଛତୁ ହଉଛି ଚାଳରେ କେତେ ଛତୁ ହଉଛି ଯୋଉ ପଚି ଯାଇଛି ଚାଳ ଛତୁୁରା ହଉଛି ସେ ଛତୁକୁ ଆମେ ଆଣିକି ଟିକେ ଭାଜିକି କି ପଖାଳ ରେ ଖାଉଛୁ ପା ଦିଦି ବିଶ୍ଵାସ କରିବନି କି ସ୍ଵାଦିଷ୍ଟ ଲାଗୁଚି।
ସେଠି ମିଳୁଚି ଆଉ ଆମକୁ ଟିକେ ହେଲେ କରିକି ଡାକନ୍ତ?
ହଁ ଡାକିବି ଗୋଟେ କୋଉଦିନ ହଁ ଛଚୁ ଛତୁ ଭାଜିକି ପଖାଳ, ଆଳୁ ଚକଡା, ଚିଙ୍ଗୁଡି ଭଜା ଅଗୁରା ସବୁ କରିବି ଆସିବା ଖାଇବା ଆମେ ଦି ଜଣ ମିଶିକି ଖାଇବା ହେଲା।
ଆଉ ତମେ କେବେ ମ୍ୟାରେଜ କରୁଚ?
ହଁ ଦିଦି ଏବେ ହେଇନି ଯେବେ ହବ ତମକୁ ଜଣେଇବି ଆଉ ଆସିବ ଆଉ ତମେ ସିନା ମତେ ଡାକିଲନି ମୁଁ ଡାକି କିନ୍ତୁ ଡାକିବି ତୁମକୁ।
ହଁ ତାଆ ହେଲେ ପିନ୍ଧି ଦୋଉଚି ଧନ୍ୟବାଦ।
ଆଉ ଦିଦି କୋଉ ଜାଗା ରେ ବୁଲିଯାଇଚୁ ଏ ଯୋଉ ରଜରେ ତମର କେମିତି କଣ ଗଲା କହିବ ଦିନଟି?
ରଜରେ କିଛି ନାଇଁ ଏଇ ପାଖରେ ଗୋଟେ ରଜ ମହୋତ୍ସବ ହଉଥିଲା ସେଇଠିକି ଯାଇଥିଲୁ ଟିକେ ସନ୍ଧ୍ୟା ବେଳେ ଫଟୋ ଉଠେଇଥିଲୁ ଦୋଳି ଖେଳିଥିଲୁ ରଜପାନ ଖାଇଥିଲୁ। ବୁଲାବୁଲି କରି ଆସିଥିଲୁ ଆଉ ଯୋଉ ଖରା ହଉଛି ନା ବହୁତ୍ ଜୋର ସେ ହଉ ଥିଲା ରଜ ଟାଇମ୍ ରେ ଆଉ କୁଆଡେ ଯାଇ ହେଲାନି ଆ ତମେ ସବୁ କୁଆଡେ ଯାଇଥିଲ?
ହଁ ଦିଦି ଆମେ ଲିଙ୍ଗରାଜ ଆଉ ଏଇଠି ରଜ ମହୋତ୍ସବ ବି ପାଖରେ ହଉଥିଲା ଆଉ ଗୋଟେ ଦିନି ଗଲି। ମଝି ଦିନ ରଜ ସଂକ୍ରାନ୍ତି ଦିନ ଯାଇଥିଲି ଲିଙ୍ଗରାଜ ମନ୍ଦିର ଭାଇ ଭଉଣୀ ଆମେ ମିଶିକି ସବୁ ଯାଇଥିଲୁ ହେଲା। ବୁଲିଲୁ ଦୁ ଉ ଆଇଲା ବେଳେ ଦୋଳି ସବୁ ଖେଳିକି ମିଶିକି ସବୁ ଆସିଲୁ ଆଉ ଲାଷ୍ଟ ପାଞ୍ଚ ଦିନ ତ ବର୍ଷା ହେଇଥିଲା ଆଉ କୁଆଡେ ଯାଇନି ଆଉ। ଆଉ ଦିଦି ପା-ହଁ ଖାଇଛି ଆଉ। ଆଉ-ତୁମର ପଢାପଢି କଣ ଆଗକୁ କଣ କରିବ ନା ଏବେ କଣ କରୁଚ ପଢାପଢି?
ନାଇଁ ଏବେ ପଢାପଢି ତ ସଇଲାଣି ଗ୍ରାଜୁଏସନ୍। ଏବେ ଗୋଟେ ପି ଓ ପାଇଁ ବାହାରିଛି ସେଇଟା ଭାବୁଛି ପକେଇବି ବୋଲି ଟିକେ ପଢା ପଢି ଚାଲିଛି ଆଉ। ଆଉ ତମେ ଏବେ କଣ ପଢାପଢି କରୁଚ?
ସରକାରୀ ଚାକିରୀ କରିବା ପାଇଁ ଆଗକୁ ପଢାପଢି କରୁଛି ଘରେ ରହିକି ଆଉ। ଏଇଆ ସବୁ ଆଉ। ଆଉ ତମକୁ ଖାଇବା ଭିତରେ ଗଲା ଚାଷ ତମ ଘରେ ଚାଷ ଫାସ ହଉଛି ନା?
ହଁ--ଆମ ଶାଶୁ ଘରେ ହେଉଛି।
ଶାଶୁ ଘରେ ଆଉ ଟିକେ କଇବ ଚାଷ ଫାସ ଉପରେ କଣ କହିବ?
ହଁ ଶାଶୁ ଘରେ କଣ ଧାନ ଚାଷ ହୋଉଚି ଆଉ ମୁଗ, ବିରି, କୋଳଥ
ଯା ହଉ ତମ ଶାଶୁଘର ଗୋଟେ ଚାଷୀ ଘର ଲୋକ ନା?
ହଁ।
ଆଉ କଣ କୁଅ ଦିଦି?
ଆଉ କଁ ଭାବୁଥିଲି ମୋ ଶାଶୁ ଘରେ ଯଦି ଏତେ ଜାଗା ପଡିଚି ଆମେ ମିଶିକି ଆମେ ଦିଅର ଭାଉଜ ନଣକ ସବୁ ମିଶିକି ଗୋଟେ ଭଲ ଫାର୍ମଟେ କରିବୁ ହଁ ଭଲ ଫାର୍ମ ଟେ କରିବୁ ଆଉ କିଛିଟା ଗଛ ଲଗେଇବୁ କୁକୁଡ଼ା ଫାର୍ମ ଗୋଟେ କରିବୁ କୁକୁଡା ଫାର୍ମ ପାଇଁ ତ ଲୋନ୍ ମିଳୁଛି।
ହଁ ଯାଅ ଦିଦି ଗୋଟେ ଭଲ ଭଲ ଚିନ୍ତା ତୁମ ମୁଣ୍ଡରେ ପଇସା ଆଉ ମୋର ବି ଯେତେବେଳେ କିଛି ଅସୁବିଧା ପଡିବ ମୁଁ ତୁମକୁ କହିବି ଆଉ।
ହ।
ଆଣ ଯୋଉ ଚାଷ ଚାଷୀ ବାଜରେ ଆଉ ଦେହଉ କୁହ ଦିଦି କୁହ?
ଆଉ ରଜକୁ କଣ କରିଥିଲ ଶାଢୀ ନା ଡ୍ରେସ?
ନା ଦିଦି ରଜରେ ମତେ ଘର ଲୋକ କହିଲେ ଶାଢୀ ଆଣିବା ପାଇଁ ହେଲା ମୁଁ କହିଲି ଶାଢୀ ଶାଢୀ ସେଠୁ ଦୋକାନ ଗଲି ଦୋକାନରେ ଯୋଉ ଶାଢୀ ପାଞ୍ଚଶହ ସାତଶହ ଟଙ୍କା ସେତବେଳେ ପୁରା ଚଢର ମାନେ ରେଟ ବଢି ଯାଇଛିି ଟିକେ ଅଧିକା ରେଟ ସେ ଶାଢ଼ୀ ଯଉ ଶାଢ଼ୀ ମନକୁ ଯା ମାନେ ଭଲ ଲାଗୁଥିଲା ସେ ଟିକେ ଅଧିକା ପଇସା ହେଇଥିଲା। ତରେ ମୁଁ ଦେଖିଲି ଆଉ ଭଲ ଲାଗିଲାନି ତାକୁ ଡ୍ରେସ ଗୁଟା ନେଇକି ପଳେଇ ଆସିଲି ଆଉ ବୁଝିପାରିଲି ଆଉ ତୁମେ କଣ କରୁଥିଲ?
ହୁଁ। ର କରିଥିଲି ଆଉ ତିନିଟା ତିନି ଦିନି ରଜ ଯାକ ତିନିଟା ଶାରୀ କରିଥିଲି ମତେ ତ ଶାଢୀ ପିନ୍ଧିବା ପାଇଁ ବହୁତ ଭଲ ଲାଗେ। ଆ ଶାଢୀ ପିନ୍ଧିବା ପାଇଁ ବହୁତ ଭଲ ଲାଗେ।
ହଁ। ଯେ ତମ ଯେଉଁ ବର୍ଷା ପାଗଟା ଏ ନା ଚାଲିଛିି ମୁଁ କେମିତି ଲାଗୁଛି ମାନେ ଭଲ ଲାଗୁଛି ନା ଚିଡ଼ଚିଡ଼ା ଲାଗୁଛି।
ନାଇଁ ନାଇଁ ମତେ ବହୁତ ବଲସି ଥଣ୍ଡା ହଉଥିଲା ଗରମ ହଉଥିଲା ଟିକେ ତା ଭତ୍ରା ହିଁ ମିଳିଛି। କୁଟରେ ତ ଏତେ ବ ହଉଛୁ ଯେ ତାଙ୍କୁ ଶୀତ ହଉଛି ସବୁ ସେ ଗୋଢ ହେଇକି ଶୋଇଛନ୍ତି।
କୋରାପୁଟରେ ହଁ କୋରାପୁଟରେ ଆପଣଙ୍କର କିଏ ଅଛନ୍ତି କି!
ହଁ ମୁଁ ସ୍ୱାମୀ
ଓହୋ। ଯାହା ଭଲ କଥା କର ଗୋଟେ ଗୋଟେ ବଢ଼ିଆ ନେଚର୍ ଦେଖୁଥିବେ ମାନେ ପ୍ରାକୃତିକ ସବୁ ଜିନିଷ ଦେଖୁଥିବେ। ପବନ ଫବନ ବର୍ଷା ସବୁବେଳେ ସେପଟେ ହଉଥିବ?
ଭାବୁଛି ସେ ଏଇଥରକ ଆଥିଲେ ମୁଁ ତାଙ୍କ ସହିତ କୋରାପୁଟ ଯିବି ବୁଲିବା ପାଇଁ ଦେଓମଳି ଯିବି।
ଗୋଟେ ବୁଲି ବଲି ଆସିବା ଆଉ ଆଉ ଦିଦି ପୁଅ କଣ କରୁଛି ତମ ଦିଦି ହଁ ଯିବି ଆଉ। ଦିଦି ତମ ପୁଅ କଣ କରୁଛି?
ବୁଲି ବା ପାଇଁଣିଜାଇଛି, ।
କା ସାଙ୍ଗରେ?
ଆଉ ତା ପାଠ ପଢା କଥା କେମିତି କଣ ଭାବୁଛ ନା ଭାବିନ କିଛି ଆଗକୁ?
ନାଇ ଏଦିନ କିଛି ତ ଭାବିନି ଦେଖାଯୁ ଆଗକୁ କଣ ହଉଛି।
ହଁ ଯଉ ଆଉ ଦିଦି ତମେ- କୋଉ ଠାକୁରଙ୍କୁ ବେଶୀ ମାନ?
ସବୁ ଠାକୁର ଙ୍କୁ ମନେ।
ବେଶୀ ଫନ୍ କୋଉଠାକୁର ମାନୁଥିବ ନା ନାଇଁ?
ହଁ ତମେ ବେଶୀ କଉ ଠାକୁରଙ୍କୁ ମାନ, ଶିବ!
ହଁ ମୁଁ ଟିକେ ଶିବ ଠାକୁରଙ୍କୁ ମାନେ, ମା ମଙ୍ଗଳାଙ୍କୁ ମାନେ ଅଛନ୍ତି ମାନେ ସମସ୍ତଙ୍କୁ। ସେମିତି ତମେ କେଉଁ ଗୋଡ଼େ କେଉଁଠାକୁତାଙ୍କୁ ମାନ? ଠାକୁର ରାଗିବେନି କୁହ।
ନାଇଁ ନାଇଁ ମୁଁ ସମସ୍ତଙ୍କୁ ମାନେ। ସେମିତି କିଛି ନାଇଁ ପାର୍ସିଆଲିଟୀ କରିବା ଭଳିଆ କିଛି ନାହିଁ।
ଯାଅ ଯାହୋଉ ଭାଲ । ରହିବା ଦରକାର ଆଉ କଣ କୁହ? ଆଜି କଣ ଖାଇଥିଲ କହିଲନି ତ? ଦିଦି ଆଜି ଖରାବେଳେ କଣ ଖାଇଥିଲ କହିଲନି ତ?
ଭାତ ଡାଲି ମାଛ ଫ୍ରାଏ?
ହୁଁ ରାତିକି କଣ ଖାଇବ ମାନେ କିଛି ହଁ ବହୁତ ଭଲ ଅଛି।
ଆଉ ଏକ୍ସରସାଇଜ କରୁଛ ନାଇ?
ନାଇଁ ନାଇଁ ଦିଦି ମୋର ଟିକେ ଏବେ ମୁଁ ଯାଇଥିଲି ମେଡିକାଲ କଟକ ବଡ ମେଡିକାଲରେ ହଁ ତ ମୋର ସେ ଯୋଉ ଅଣ୍ଟା ଟା ପେନ୍ ହଉଥିଲା ସେଥିଲାଗି ତ ଡକ୍ଟର କହିଲା ସେ ଯୋଉ ପଡି ଯାଇଥିଲି। ମୁଣ୍ଡ ବୁଲଉଥିଲା ରକ୍ତ ମୋ କମି ଯାଇଥିଲା ମଝିରେ ହେଲା ତ ସେ ପଡିଯାଇଥିଲେ ଯେତେବେଳେ ସେ ତବେଳେ ମୋର ସିର ଫାତିଯାଇଥିଲା। ଟିକେ ଏମିତି ଚାପି ହେଲା ପରେ ମୋ ସ୍ପେସ ହେଇଯାଇଛି ଅଣ୍ଟାରେ ଏତିକି ଚାପି ହେଇଯାଇଛି। ତ ଡକ୍ଟର କହିଲେ ଫିଜିଓଥେରାପି କରିବା ପାଇଁ ହେଲା ତାଟେ ଡେଲି ଡେଲି ଏଥର ଯିବି ଭାଉଜ ଯାଉଛନ୍ତି ମୋ ଭାଉଜ ପା ତାଙ୍କର ଏମିତି କଣ ବେକ ଫେକ ସବୁ ବହୁତ ପ୍ରୋବ୍ଲେମ ବାହାରିଛି ସେଥିଲାଗି ସେ ଯାଉଛନ୍ତି ଏକାଥରେ ସାଙ୍ଗ ହେଇଯିବୁ। ଫିଜିଓଥେରାପି ହେବ ମେଡ଼ିସିନ ଖାଇଲେ ଠିକ୍ ଠାକ୍ ହେବ ଡକ୍ଟର କହିଛନ୍ତି ଏଟି ସେଇଠି ଆଉ
ହୁଁ ଖରା ଟିକେ ହୋଇଥିଲେ ଭଲ ଲାଗିବ ।
ହଁ ହଁ। ଆଉ ଦିଦି କେବେ ତମ ଗାଁରେ ରହୁଛ ନା ଯୋଉ ବାହାରେ ରହୁଛ ଏବେ?
ନାଇଁ ନାଇଁ ଆମେ ବାହାରେ ରହୁଛୁ ଭୁବନେଶ୍ୱର ରେ ରହୁଛୁ।
ଜାହୋଉ ଖରା ଦିନ ଟା ଯୋଉ ପଳେଇଲା ତମକୁ କେମିତି ଲାଗିଲା ଟିକେ କହିବ?
ଦିନ ଏଇଟି ମାନେ ଅସୟ ଭୁବନେଶ୍ୱର ରେ ପୁରା ଅସହ୍ୟ ଖରା।
ଅ ହଉ ଭାଉଜ ସରି ଦିଦି ମତେ ଡାକିଲେଣି ମୁଁ ଟିକେ ଘରେ ମୁଁ ଟିକେ ଯାଉଛି
ଅ ହୋ ହଁ ହଉ ଠିକ ଅଛି।